ହୁଁ କହୁନୁ। କାହିଁ ମନ ଦୁଃଖ ତୋର କହ।
କଣ କହିବି ତୋରି ପାଇଁ।
ମୋହରି ପାଇଁ।
ହୁଁ ହୁଁ।
ମୁଁ କଣ କଳି ଆପଣଙ୍କ ପାଖରେ। କି କଷ୍ଟ ଦେଲିି।
ସବୁ କହୁଛୁ ସବୁବେଳେ।
ହଉ କହୁଛି।
କଣ କହୁଛୁ କହ। ନା ମୁ ଖରାପ କଥା କହିଲି ଭଲ।
ମୋ ପାଇଁ ତମେ କେତେ କଷ୍ଟ ସହୁଛ।
ନାଁ। କଷ୍ଟ ବି କୁହା ହେବନି ତାକୁ।
ତମର ଲୁହର କାରଣ ମୁଁ।
ନା ମୁଁ ତ କାନ୍ଦୁନୀ।
ଆ
ଜିନିଷ ତର ବୁଝିବା କଥା ବୁଝ କଥା ବହୁ କଥାବାର୍ତ୍ତା ହେଇ ହଉନି ତା ମାନେ କଣ ଗୋଟେ ଥିବ କାହିଁକି ମୁୁ ଜାଣି ଶୁଣି ଏମତି ହଉଛି।
ହଁ ହଁ।
ଏଇଥିରେ ହବନି ଏମିତି କହିବୁ ଏଟା ଇଏ ନୁହ
କଣ କହିଲ?
ଭୁଲଟା ମାନେ ଜାଣିବୁନୁ କି କରିବୁନୁ ତାପରେ ଏମିତି କହିବୁ ହଁ ଠିକ କି।
ନା।
ମୁଁ ବି ବୁଝୁଛି ତୁ ବି ବୁଝୁଛିି ମୁଁ ମନା କଳି
ଓ ହୋ।
ମୁଁ ତୋ ବୁଝୁଛି।
ହୁଁ।
ଜିନିଷ ବୁଝ କହୁଛି।
ହଉ ମୁଁ ତମ କଥା ସବୁ ବୁଝିବି ତମେ ଯାହା କହିବ ତମ କଥା
ମଁ ମନା କରନି ଯେ ତୁ ବୁଝୁନୁ ଅବିକା ବୁଝ ତୁ ବୁଝି ତୁ ବୁଧୁଛୁ।
ବୁଝିଛୁ ବୁଝିଛୁ ବୁଝିଛୁ ବୁଝିଛିୁ ବୁଝିଛୁ ବୁଝୁଛୁ ବୁଝିଲି।
ଆଉ ତାହା କୁହ ଆଉ ତାପରେ କହୁଛୁ କି ମୁଁ ବୁଝିବି। ତା ମାନେ କଣ ତୁ ମୋତେ କହିବାକୁ ଚାହୁଁଛୁ କି ମାନେ ମୁଁ ତତେ କହୁଛି କି ତୁ ବୁଝୁନୁ।
ହ ଏଇଲୋ
କଥାବାର୍ତ୍ତା ମୋ ସାଙ୍ଗରେ କରିଛୁ।
ନାଇଁ ନାଇ ତମେ ଏତେ ରାଗନି ତମେ କଣ କୁହ।
ରାଗୁନି।
ଆଚ୍ଛା କହିଲ ଚକୁଳି ପି ଏଠାରେ କେଇଟା କଣା।
ମତେ ମୁଁ ଚକୁଳି ପିଠା କରିନି କି ଗଣିନି।
ଆଚ୍ଛା କହିଲ ଅଣ୍ଡିରା ପିଠା ଅଣ୍ଡିରା ପିଠା ଭଲ ଲାଗେ ନା ଆ ଏଣ୍ଡୁରି ପିଠା।
ଏଣ୍ଡୁରି।
କାଇଁ ଅଣ୍ଡିରା ପିଠାରେ କଣ ଅଛି କି?
ଅଣ୍ଡିରା ପିଠା ଆମେ ଚିହ୍ନି ନୁ।
ଅଣ୍ଡିରା ପିଠା ଚିହ୍ନି ନ।
ନାଁ।
ସେଦିନ ବା ଚିହ୍ନି ଥିଲ।
ଖୀରା ପିଠା।
ଆଉ
ଓ ଆମେ ଜାଣିଥିଲୁ।
ହଁ ଅଣ୍ଡିରା ପିଠା ଭଲ ଲାଗେ ନା ନାହିଁ।
ଆ ମୁଁ କେମିତି ଜାଣିବ।
ନାଇଁ ଭଲ ତ ଲାଗେ ଲୋକ କହୁଥିଲେ।
ଲୋକ କହୁଥିଲେ।
ହୁଁ। ହୁଁ ଆଉ କଣ କହିବି ଆଉ ମୁଁ କଣ କହିବି କହୁନ ଏଠି।
ଆମେ ଆମେ ଖାଇ ନଉ କି ଜାଣ ଆମେ ଜାଣିନୁ। ପେହେଲେ ଆମେ ଲୋକ ଖାଇଛନ୍ତି ଜାଣିଛନ୍ତି ଆଉ ଲୋକ ଚିହ୍ନିଛନ୍ତି। ଏ ଲୋକ କହୁଛନ୍ତି ଭଲ ହେଇଛି। ଆଉ ଆମେ କଣ କହିବୁ।
ବା କହୁଥିଲେ ସେଦିନ ଭଲ ଲାଗୁଛି।
ମୁଁ କହୁଥିଲି କି ତମେ କହୁଥିଲ ଭଗବାନ ଜାଣନ୍ତି।
ଆଉ ଖାଇବ ନା କଉ ଦିନ।
ନାଇଁ ନାଇଁ ଆମ୍ ଆମର ବହୁତ ଆମ ଭୋକମେଣ୍ଟ
ବହୁତ ଆମଉ କଣ କହିଲ ତମର ବହୁତ ଅଛି ପିଠା।
ଭୋଉତ ଅଛି କେତେବେଳେ କହିଲି ମୁଁ। କହିଲି ପା ବହୁତ ହେଇଗଲା। ତମ ଲୋକମାନେ ଖାଉଛନ୍ତି ଜାଣୁଛନ୍ତି, ଆମେ ଖାଇବା ଦର୍
ନାଇଁ ନାଇଁ କେହି ପିଠା ଖାଇନାହାନ୍ତି। ଏଠି କେହି
ହଁ ଖାଇଚନ୍ତି ଖାଇଚନ୍ତି।
ତମ ପାଇଁ ପେସାଲ୍ ତିଆରି ହେଇଛି। ବିଶ୍ବାସ କର।
କିଛି ଦର୍ କାର ନାଇଁ ତମ ପାଟ୍ରି ଭାରି ଗଲା। ତମେ କୋଉ କୋଉ କହିଦେଲ। ଆଉ କେତେ ଦିନ ବି ଆଉ କେତେ ଦିନ ବି ଲୁଚେଇବ। ସତ ବି କେବେ ବି ଲୁଚି ରହେନି। ସତ କଦା ବିି ଲୁଚି ଚି ରହେନା। କୋଉ କୋଉ ଆଜି କହିଲ କେତେ ଦିନ ଏମିତି ଲୁଚେଇଥାନ୍ତ କହିଦେଇଚ।
ଶୁଣନ୍ତୁ ଆଜ୍ଞା ଶୁଣନ୍ତୁ, ପିଠା ଟା ବର୍ତ୍ତମାନ ନୂଆ ନୂଆ ତିଆରି ହେଇଛି ବୁଝିଲେ।
ନୂଆ ନୂଆ ତିଆରି ହେଇନି। ସେ କେବେଠୁ ତିଆରି ହେଲାଣି। ଲୋକ ବାକ ସବୁ ଖାଇକି କହିସାଇଲେଣି।
ଶୁଣ ଶୁଣନ୍ତୁ ନୂଆ ପିଠା ଶୁଣନ୍ତୁ। ନୂଆ ପିଠା ହେଇଛି ଯେହେତୁ ଆମ କଷ୍ଟମର ସବୁ ରିଭୁ ଦେଉଛନ୍ତି ଭଲ ଲାଗୁଛି ତ ଆପଣଙ୍କୁ ଖାଇବା କଥା ବୁଝିଲେ।
କଷ୍ଟମର କର କି ତମେ ଗ୍ରାହକ ଡାକି ଖୁଆ ଆମର ସେମିତି କିଛି ନାହିଁ।
କାଇଁ
ଆମର କଣ ଅଛି। ଯୁଆକୁ ସମସ୍ତେ ଖାଇବେ ଆମେ ସେରାକ ଖାଉନା।
ଆଉ।
ନା।
ଆପଣ ନୂଆ ପିଠା ଖାଇବେ।
ନୂଆ ପିଠା ନା ଆମ ପାଇଁ ଯୋଉଟା ହେଥିବ ଆମେ ଖାଇମୁ। ଆମେ କାଇଁ ଆ ତା ଭାଗ ଖାଇବୁ ଯୋଉଟା ପୁଣି ସମସ୍ତେ ଖୋଜ
ମାନେ ଆପଣ ପାଇଁ ଆପଣ କଉଚନ୍ତି ଆପଣ ଓ ଆପଣ ବରା ଇଡିଲ୍ ଖାଇବେ। ଆପଣ ଏଣ୍ଡୁରି ଏଣ୍ଡୁରି ପିଠା ଖାଇବା ଆପଣ ଯୋଗ୍ୟନୁହଁ।
ହୁଁ ଯୋଉ ଲୋକମାନେ ଯୋଗ୍ୟ ସେ ଲୋକ ଲୋକ ମାନଙ୍କୁ ଦିଅନ୍ତୁ।
ହଉଛି।
ଏଣ୍ଡୁରି କଥା କୁହ କି ପିଠା ଚକୁଳି ପିଠା କଥା କୁହ। କାକେରା ପିଠା କୁହ କି ପୋଡ ପିଠା କଥା କୁହ।
ଆଛା ଆପଣ ଯୋଉ କାକେରାଡି ସେଦିନ ଆଣିଥିଲେ ଯେହେତୁ ଆପଣା ଏଟା ବହୁତ ସୁଷ୍ଟ ସୁସ୍ୱାଦୁ ଏବଂ ସ୍ଵାଦିଷ୍ଟ ଲାଗୁଛି। ଆପଣଙ୍କ ପିଠାଟି କିଏ କରି ଆପଣଙ୍କ ପିଠାଟି କିଏ କରିଥିଲା କହ ଦେଇି
ହୁଁ ମୋ ମା।
ଆଚ୍ଛା। ଆପଣ କା ଆପଣ ଆପଣ ଲୁଚେଇକି ଚୋରି କରିକି ଆଣିକି ଦଉଛନ୍ତି।
ହଁ କାହିଁକି ନା ଆଳପ ହେ ଥିଲା ଖାଲି। ଖରାପ ହେଇଯିବ ବୋଲି ଶିଆଳ ଏ ମୁଁ କେ ତଳେ କହ ମୁଁ କରିଛି ବୋଲି।
ଆପଣ ତ ଆଣି ଦଉଛନ୍ତି ନା ଯେହେତୁ ଆପଣ କରିପାରୁନାହାନ୍ତି ଆପଣ ଦଉଛନ୍ତି କେମତି।
ହଁ ହଉଝ କରିବୁ ସୋଣିକି ଦବ।
ଓ ଆ କୋଠି ଆଜ୍ଞା ଶୁଣନ୍ତୁ ମୋ କହିବା କଥା ଆପଣ ଯଦି ବେପାର କରଛନ୍ତି ଆପଣ ଯୋଉ ପିଠା ନିେ ଦଆ ସେ ପିା ଦେବେ ନା ଅନ୍ୟ ପିଠା ଅନ୍ୟ ଖାଇବା ମାନେ
ଆପଣ କେମିତି କହିଲେ ନିଜ ପିଠାକୁ ନିଜ ପିଠାକୁ ସମସ୍ତଙ୍କୁ ଦଉଛନ୍ତି ସମସ୍ତେ କହୁଛନ୍ତି ଭଲ ହେଇଛି। ଆପଣ କେମିତି ନିଜ ଏଇ ଜିନିଷ ଟାକୁ ଦେଇ ଦେଲେ। ଏଟା ଆଉ ହେଲାନି।
ନାଇଁ ନାଇଁ ନାଇଁ ଆପଣ ଆପଣ ଆପଣ କଣଣ ବଷାକୁ ଘୁମ ବୁଝୁଛନ୍ତି ବୁଝିଲେ। ଶୁଣନ୍ତୁ ମ୍ୟାଡ଼ା ଆମ ଆମ ଆମ ବ୍ୟବସାୟରେ ଆମ ଆମ ବ୍ୟବସାୟରେ ଆମେ ଗ୍ରାହକ ମାନଙ୍କୁ ସକାଳେ ଜଳଖିଆ କୋଡିଏ ଟଙ୍କାରେ ସନ୍ଧ୍ୟା ବଳେ ତିରିଶ ଟଙ୍କାରେ ଏବଂ ରାାତ କାଳରେ ଷାଠିଏ ଟଙ୍କାରେ ଗ୍ରାକ ଖାଦ୍ୟ ଯୋଗଣ କର
ପିଠା ଦବା ବ୍ୟବସାୟ ହେଲାଣି କେବେଠୁ ବା ଓ ବ୍ୟବସାୟ କରୁଛ ପିଠା ଦେଇକି କଥାବାର୍ତ୍ା ମୋ କଥା ଶୁଣ ଆଗେ। ମୋର ଶୁଣି ସାର ତାପରେ ଆପଣ କହିବେ। କଥା କହିବାକୁ ଚାହାନ୍ତି ଇଏ କି ଅଭଦ ଗ୍ରାମେ
କଣ କହିଲେ?
ପିଠା ଦବାଟା କେବେଠୁ ବ୍ୟବସାୟ ତମର ହେଇଗଲାଣି କେବେଠୁ ନାଇ ନା କେବେଠୁ କେବେଠୁ। କେବେଠୁ ମାସେ ବର୍ଷେ ଦି ବର୍ଷ କେବେଠୁ କେବେଠୁ ତମର ବ୍ୟବସାୟ ହେଲାଣି ଏ କନ୍ତି ବ୍ୟବସାୟ ଗ୍ରାହକ ଆସିବେ ଗ୍ରାହକ କହିଲେ ବଢିଆ ହେଇଛି ଓହୋ ହଉ ହଉ ତମକୁ ଖାଇ ପିଇକି ଏ ଯଉ ଚାଖ କିି କହୁଛନ୍ତି ବଡ ଢଆ ହେଇଚି।
ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଆପଣଙ୍କ ପାଇଁ ସ୍ପେଶାଲଠା ଶୁଣନ୍ତୁ ଆପଣଙ୍କ ପାଇଁ ସ୍ପେଶାଲ ପିଠା ଘୋଡା ହେଇକି ଅଛି। ଆପଣ ଚାହିଁଲେ ଯେ କେତେବେଳେ ଖାଇପାରିବେ।
ସ୍ପେଶାଲ ପିଠା ଘୋଡା ହେଇଯାଇଛି ପା ଅଲଗା କଥା ଆପଣ ଟିକେ ପୂର୍ବରୁ କଣ କହିଲେ? ନା ପିଠା ଆମେ ଖା ନା ନା ତ୍ରୁଟି ପୂର୍ଣ୍ଣ ସଂଶୋଧନ ଏସବୁ କଲେ ହବନି ତ୍ରୁଟିର ନୁହେଁ ଆପଣ ସତ୍ୟ କହିଛନ୍ତି।
କିଛି ମନ ମତାନ୍ତର ହେଇଛି ଯାହା ଦ୍ଵାରା ଆପଣ ମେ ଭୁଲ ବୁଝିଛନ୍ତି ଶୁଣନ୍ତୁ ଆଜ୍ଞା ଶୁଣନ୍ତୁ ଆଜ୍ଞା ବେପାର କରୁଛୁ। ଆମେ ବେଟପାର କରୁଛୁ ଆଜ୍ଞା ଆମେ
ହଁ ହଁ ବେପାର ତ ଆପଣ କରୁଛନ୍ତି କୋଉ କୋଉ କହିଲେ ଆପଣ ପିଠା ବେପାର କରୁଛନ୍ତି ଶୁଣନ୍ତୁ। ଆପଣ ପିଠା ବେପାର କରୁଛନ୍ତି ଆପଣଙ୍କ କଥାବାର୍ତା ର ନ ଜଣ ପାଇଁ ତାଙ୍କ ପିଠା ଲୋକ ଖାଉଛନ୍ତି କୋହୁଛନ୍ତି ବି ବଢିଆ ହେଇଛି। ସେଇଟା ଆପଣ କହିବେ।
କଣ କହିଲେ?
ଆପଣ କହିଲେ। ତାପରେ କହୁଛନ୍ତି ସ୍ପେଶାଲ ପିଠା ହେଇ ଛି
ଦେଖନ୍ତୁ ଆଜ୍ଞା ଆପଣ ଆମ ସାଙ୍ଗେ ଯୁକ୍ତି କରୁଛନ୍ତି ଯାହାକି ଏକ ଭଲ କଥା ନୁହେ।
କଣ ଭଲ କଥା ନୁହେଁ।
ବୁଝିଲେ ଆମେ ଆମେ ଆମେ ଆପଣଙ୍କ ଭଲ ପାଇଁ କଥା କହୁଛି ଆମ
ଭଲ ପାଇଁ କେତେବେଳେ ହେଲା ଭଲ ପାଇଁଟା କଦା ଭଲ ପାଇଁ କଦାପି ନୁହେଁ।
ଆପଣ ଆମକୁ ଭୁଲ ବୁଝୁଛନ୍ତି।
ଠିକ ଠାକ ସବୁ ବୁଝା ହେଇଛି ଆପଣ କେମିତି କହିଲେ କୋଉ ଉଦେଶ୍ୟରେ କହିଲେ ମୁଁ ଠିକ ବୁଝିପାରିଲି ମୁଁ ଏତେ ବି ମୂର୍ଖ ନୁହେଁ କି ବୁଝି
ଆଛା କୁହନ୍ତୁ ହ୍ୟାଲୋ ସେ ଆରମ୍ଭ ହେଇଥିଲା ଚକୁଳିୀ ପଠରେ କେେଇଟା କଣଉ ଆପଣ କହିଲେ
କଣ ଆମେ କେମିତି ଜାଣିବୁ ଯେ ଖାଇଛନ୍ତି ତାଙ୍କୁ ପଚାରନ୍ତୁ ଆମେ ଜାଣିନୁ
ଆଚ୍ଛା।
ଆଛା ଅଛା ଆ ଓ ହହ ହୁଏ ନାହିଁ।
ହଁ ହଉ ମ
କଥାବାର୍ତ୍ତା କର ଭଲସେ।
ହଉ।
ମୋର ବି ସମୟ ନାହିଁ କଥା ହବାକୁ ମୁଁ ରଖୁଛି।
ହୁଁ।